ଓ ହଁ ହଁ ମାନେ ହଁ ମୁଁ କହିଲି ଏଇନା ଜଷ୍ଟ ଆସିକି ପହଞ୍ଚିଲି ଘରେ ଆଉ। ମତେ ଦେଖି ହଁ।
ସନ୍ଧ୍ୟା ବେଳେ ଆଉ କଣ ଖିଆପିଆ କରିଚନ୍ତି।
ଖିଆ ପିଆ ତ ହେଇନି ଏଇନା ହବ ଆଉ ହଁ। ଆଜି କଣ ମାନେ ଯୋଜ ଆଜି କଣ ଯୋଜନା ଅଛି ରାତି।
ରାତି ପାଇଁ ହଉଛି ଆଳୁ ମଟର ତରକାରୀ ହେଇଯାଇଚି। ରୁଟି ହବ। ନା ମୁଁ କା ହଉଛି ଯୋଉ ବାପା ଟିକେ ଆଳୁ ମଟର ତରକାରୀ ଖାଇବା ପାଇଁ ଭଲ ପାଆନ୍ତିନି। ତାଙ୍କ କ୍ଷୀର ଅଛି ଆଉ ଭାବୁଚି ଆଳୁ ପୋଟଳ ଟିକେ ଭାଜିଦବୁ। ସେତିକି କାହିଁକିନା ସୋମବାରେ ଆଉ କିଛି ବେଶୀ କିଛି ହବନି। ଏତିକି ଆ ଆଜିର ରାତି ପାଇଁ ଏତିକି କାହିଁକିନା ସମସ୍ ସେ ସନ୍ଧ୍ୟା ସୁଦ୍ଧା ପ୍ରସାଦ ପାଇଚନ୍ତି। ଅର ଅରୁଆ ସାଙ୍ଗରେ ଆଉ ବେଶୀ କିଛି ଅଧିକ ମାନେ ଖାଇବି ସେମାନେ ପାରିବେନି ଯେହେତୁ ଖାଇବା ଟା ଚାରି ଟା ତିନିଟା ଯୋଉ ଚାରିଟା ରୁ ସାଢେ ଚାରିଟା ଭିତରେ ସମସ୍ତେ ଖାଇଚନ୍ତି।
ହୁଁ।
ରାତି ବେଳକୁ ଗୋଟେ କି ଦିଟା ରୁଟି କିଏ ଖାଇବେ କି ନ ଖାଇବେ ତ ସେମିତି ଆଉ।
ହୁଁ ହୁଁ। ହଁ ମୁଁ କହିଲି ମାନେ ଆପଣଙ୍କ ଗାଁ ରେ କେମତି କଣ ମାନେ କୋଉ ଖାଇବା ଜିନିଷ ଟା ଟିକେ ଭଲ ହୁଏ।
ଗାଁ ରେ ତ ଗାଁ ଗହଳିରେ ନିଜ ଘରେ ଯାହା ନିଜେ କରିକି ଖାଇବାକୁ ପଡ଼େ। ସେମିତି ଆମର ମାନେ ଗାଁ ଗହଳି ତ କୁହାଯିବନି ଯେ ଆମର ଏଇଠିକାର ଖାଦ୍ୟ ଏଇଟା ପ୍ରସିଦ୍ଧ ବୋଲିି।
ମୁଁ କହିଲି ଫାଷ୍ଟ ଫୁଡ ଉପରେ କିଛିଟା ହେଇଥିବ ମାନେ ଭଲ।
ନାଇଁ ଆମର ପାଖ ଗୋଟିଏ ଗାଁ ଅଛି ଆମକୁ ଏଠି ସନ୍ଧ୍ୟାବେଳେ ଯେମିତି କିି ଚାଉମିିନ ହଉ କି ବ୍ରେଡ଼ ଚପ ହଉ। ବିରିୟାନୀ ହଉ ସବୁ ଜିନିଷ ମିଳେ। ଗୁପଚୁପ ଚାଟ୍ କିନ୍ତୁ ଆମ ସେଇ ଯୋଉ ପାଖ ସିଏ ଯିଏ କରନ୍ତି ବହୁତ ସୁନ୍ଦର। ଚାଟ କରନ୍ତି ସେଠିକାର ଚାଟ ଆମକୁ ଭାରି ଭଲ ଲାଗେ। ଆଉ ତ ଆଉ ଯୋଉ ଜିନିଷ ଗୁଡା କାହିଁକି ନା ସେଇରା ସବୁ ପୋଡା ତେଲରେ ବହୁତ ଛଣା ଯାଏ ବାରମ୍ବାର ସେଇ ତେଲରେ। ତ ବାହାର ଖାଦ୍ୟ ଟିକେ ବେଶି ଆମେ
କମ ଖାଉ ଯଉଟାକ ଆମେ ଯେତେ ପାରୁ ନିଜ ଘରେ ଖାଇବା ପାଇଁ। ଚେଷ୍ଟା କରୁ ତଥାପି ଘରେ ଯେତେବେଳେ ଛୋଟ ଛୁଆଟିଏ ଅଛନ୍ତି ସେ ସବୁବେଳେ ଆଶା କରେ। ଏମିତି ବହୁତ କମ ବାହାର ଖାଦ୍ୟ ଆସେ। ନହେଲେ, ଚାଉମିିନ ହଉ ସେ ବିରିୟାନୀ ହଉ ଯେକୌଣସି ଜିନିଷ ଆମେ ନିଜେ ଘରେ ବନେଇ ଦଉ। ପିଲାମାନେ ଖାନ୍ତି। ତାଙ୍କ ସହିତ ଆମେ ବି ଆଉ ସବୁଠୁ ଭଲ କଥା ହେଲା ମୁଁ ବହୁତ ଭଲ ବିରିୟାନୀ କରେ।
ବିରିୟାନୀ ହଁ ହଁ ଆମ ପାଇଁ ବି କେବେ ପଠେଇବେ ଆଉ।
ନିଶ୍ଚିନ୍ତ କାହିଁକିନା ପୁଅ ଟେନ ଆପ୍ ଟୁ ଦଶ ରୁ ଦଶ ମାର୍କ ମୋତେ ଦିଏ। କ ମାମା ହୋଟେଲ ରେ ହଉ କି ଢାବାରେ ହଉ ତମ ଭଳିଆ ବିରିୟାନୀ କେହି କରିପାରିବେନି।
ହଁ ହଁ ଚିକେନ ବିରିୟାନୀ ନା ମଟନ୍?
ନାଇଁ ମୁଁ ଚିକେନ ବିରିୟାନୀ ବି ଭଲ କରେ ମଟନ ବିରିୟାନୀ ବି ଭଲ କରେ କିନ୍ତୁ ଘରେ ବେଶୀ ଚିକେନ ବିରିୟାନୀ ହୁଏ କାହିଁକିନା ମୋ ପୁୁତୁରାକୁ ଚିକେନ ର ଯୋ ଲେଗ ପିସ୍ ଗୁଡା ବାରିବ ପସନ୍ଦ ତ ସେଥିପାଇଁ ଚିକେନ ବିରିୟାନୀ ହୁଏ ଘରେ।
ହଁ ହ। ହଁ ଆପଣଙ୍କୁ କୋଉଟା ପସନ୍ଦ ହୁଏ ମାନେ ଭଲ ଲାଗେ କୋଉ ଫାଷ୍ଟ ଫୁଡ ଜିନିଷ।
ମତେ ଫାଷ୍ଟ ଫୁଡ ବାବା ଭଲ ଲାଗେନି କାହିଁକି ନା ମୁଁ ଜଣେ ବିପି ପେସେଣ୍ଟ ବାହାର ଖାଦ୍ୟ ପୋଡ଼ା ତେଲ ଆଉ ତେଲ ମସଲା ଇଏରେ ମୋର ଗୋଟେ ଟିକେ କାହିଁକି ନା ବି ପି ଯଦି ହଉ ବଢିଆ ତାହେଲେ ଏଇ ଖାଦ୍ୟ ଗୁଡା ଖାଇଲେ ବି ସେଟା କମେଇନି ତ ମୁଁ ଟିକେ ମତେ ଖାଇନି କିନ୍ତୁ ମୁଁ ବହୁତ ଖାଦ୍ୟ ପ୍ରେମୀ।
ହୁଁ ହୁଁ। ହ ହ କଣ୍ଟ୍ରୋଲ କରିବାକୁ ପଡିବ ଆଉ।
ହଁ ଖାଦ୍ୟ
ନାଇଁ ନାଇଁ ଏଥିରେ ତ ଖାଇବାରେ ତ କିଛି ନାଇଁ ମାନେ ମାନେ କ ଯୋଉ ମାନେ ବି ପି ଅଛି।
ଖାଦ୍ୟ ତେଲ ସେଇଟା ଆମର ଯଦି ଚ ବି ଦେହରେ ବଢେ ନାଇଁ ନାଇଁ ଆପଣ ବୁଝି ଭୁଲ ବୁଝିଲେ। କାହିଁକି ନା ଯଦି ହାଇ ବି ପି ତମର କଣ୍ଟ୍ରୋଲ ମାନେ ଆସୁନି ତମ କୁହାଯିବ ଓଡିଆରେ ସେଟା କଣ ତମ ଅକ୍ତିଆର ଭିତରକୁ ଆସୁନି ତାହେଲେ ତମ ଶରୀରରେ ହୁଏ ତ ଚର୍ବି ବଢି ଥାଇପାରେ। ଚର୍ବି କୋଉଥିରୁ ବଢିବ ତେଲ ମସଲା ଏଇ ସବୁ ଖାଦ୍ୟରୁ। ତେଣୁକରି ତମକୁ ବି ଯଦି ବି ପି ବ୍ଲଡ଼ ପ୍ରେସର ଉକ୍ତ ଯଉଁ ଉଚ୍ଚ ରକ୍ତଚାପ ରୁହେ। ତାହେଲେ ତେଲ ମଶାକା ଖାଦ୍ୟଠୁ ବି ଦୂରରେ ରହିବାକୁ ପଡିବ। ଆଉ ସନ୍ଦେହ ମାନେ ମେଣ୍ଟାଲି ଯୋଉ ମାନସିକ
ହଁ ତେଲ ମସଲା ଜିନିଷ ବି ଏଇଥି ପାଇଁ ଖାଇବା କଥା ହିଁ ନୁହେଁ। ଆଜିକାଲି ଯୋଉ ତେଲ ମସଲା ଯୋଉ କରୁଛନ୍ତି ମୁଣ୍ଡ ଖରାପ।
ଆମେ ଘରେ ତ ଯାହାହେଲେ ବି ଆମ ଘରେ ସନ୍ତୁଳାଟା ଟିକେ ବହୁତ ହୁଏ କାହିଁକି କିନା ମୋ ସ୍ୱାମୀ ଯିଏ ଆଉ ବାପା ଯିଏ ବହୁତ ସନ୍ତୁଳା ଭଲ ପାଆନ୍ତି କିନ୍ତୁ ମୁଁ ଭଲ ପାଏନି। ଫିର ବି କରିବା କୁ ବାଧ୍ୟ ଆଉ ଖାଇବାକୁ ମଧ୍ୟ ବାଧ୍ୟ କାହିଁକିନା ସେମାନେ ଭଲ ପାଆନ୍ତି। ମୁଁ ତ ବହୁତ ଆମିଷ ପ୍ରେମୀ ମୁଁ କେମିତି ଭାବି ଏବେ ଆଇଁଷ ଟିକେ ଇଏ କରେ। ତେଣୁକରି ମୁଁ ନିଜ ପାଇଁ ଯେତେବେଳେ ମାଛ ହରିକା ହୁଏ। ମୁଁ ଅଲଗ ହଁ ଯୋଉ ହାଲକା ତେଲ ଦେଇକି ଖାଲି ଟିକେ ଟିକେ ତାକୁ ତାୱାରେ ତତେଇ ଦିଏ।
ଅଁ ହଁ।
ତ ସେମିତି ଖାଇଦିଏ ନହେଲେ ଆମର ଗୋଟେ ମୁ ଗୋଟେ ରୋଷେଇ କରୁ ଆମେ କଞ୍ଚା ମାଛର ତରକାରୀ କରୁ। ଯେଉଁଥିରେ ତେଲ କମ ମାନେ ମାଛଟାକୁ ଭାଜିବାକୁ ପଡ଼େନି।
କମ ତେଲରେ ହେଇଯାଏ। ତ ସେ କଞ୍ଚା ମାଛ ତରକାରୀଟାକୁ ମୁଁ ଖାଇଦିଏ। ସେଥିରେ କମ ତେଲର ବ୍ୟବହାର ହୁଏ। ବ ମାନେ ଗାଁ ମାଛଟାକୁ ଛାଣିବାକୁ ପଡେନି ଭାଜିବାକୁ ପଡେନି ଆମେ ଡାଇରେକ୍ଟ ଅଳ୍ ପ ମସଲା ଦେଇକି ତାକୁ କରିଦଉ। ଅଳ୍ପ ତେଲ ଦେଇଦେଲେ ବି ସେ ଇଏଟା ହେଇ ସେ ରୋଷେଇଟା ହେଇଯାଏ। ଆଉ ହଉ ଜିନିଷ ଆମେ କମ ତେଲ ବ୍ୟବହାର କରିବା ପାଇଁ ଯୋଉ ଖାଦ୍ୟଗୁଡାକ ଆମେ ତାକୁ ଆଗେଗ ସିଝେଇ ଦେଇ ଅଳ୍ପ ତେଲ ଦେଇକି ତାକୁ ଛୁଙ୍କ ମାରିଦଉ। ଆଉ ପିଲାମାନେ ତ ଆଜିକାଲି ସେମାନେ ସେରା ଖାଇବେନି। ତାଙ୍କ ଖାଇବା ଅଲଗା ତଥାପି ମୋ ପୁଅ ଆସିଲେ ହଷ୍ଟେଲରୁ କାହିଁକିନା ହଷ୍ଟେଲରେ ଯୋଉ ତେଲ ମସଲା ଖାଦ୍ୟ ଖାଇକି ସେ ଏ ବେଜାତ ହେଇଯାଇଛି। ସେତେବେଳେ ମାମା ଡାଲି ଆଉ ଆଳୁ ଭର୍ତ୍ତା କରିଦିଅ। ଆଉ କିଛି କରନି, ମତେ ଖାଲି ସାଧା ଖାଦ୍ୟ ଦିଅ ଖାଇବା ପାଇଁ। ଆଉ ସେ ସେମିତିରେ ଖାଇବାକୁ ଭଲ ପାଏ।